ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ଆରେ ମୁଁ ଜାଣି ପାରୁଛୁ ନା ନାହିଁ?
ହଁ ବୁଝିଲି।
ଏଇଟା ଯୋଉ କଲ ଯାଇଛି ଏଟା କୋଉ ନମ୍ବରରେ ଯାଇଛି କହିଲୁ ମାନେ ନାଁ ଟା କଣ ଆସୁଛି?
ନାଁ ଟା ଏଥିରେ କହିଲେ କଲ ରିଜେକ୍ଟ ହେଇଯିବ। ହ୍ୟାଲୋ।
କଣ କରୁଛୁ?
କିଛି ନାହିଁ ବସିଛି।
ଅହୋ। ଆଉ ତମ ଆଡ଼େ ବର୍ଷା ହଉଛି ନା ନାହିଁ?
ହଁ ବର୍ଷା ହଉଚି।
ଓହୋ।
ହୁଁ। ଏଇ ଯୋଉ ନମ୍ବରଟା କଣ ମାରିଥିଲୁ ଟିକେ କହିବୁ।
ଆଉ।
ହ୍ୟାଲୋ।
ହ୍ୟାଲୋ।
ଏ ଟାୱାର ରହ।
ଶୁଭୁଛି ନା ନାହିଁ?
ମୁଁ କହିଲି ଟାୱାରେ ରହ।
ହଁ ଟାୱାରରେ ଅଛି ବା।
ଶୁଭୁଚି ନା ନାଇଁ ଶୁଭୁଚି ନା ନାଇଁ ହଉଥିବୁ ଏକାଥରେ ସେ କଲ କଟିଯିବ। କଣ?
କଣ ଖାଇଥିଲୁ?
ହଁ ଖିଆ ହେଇଥିଲା ଆଉ କଣ ଭାତ ଦିଟା ଖାଇଥିଲି। ଆଉ।
ହଁ ଆଉ।
ଦହିବରା ଟିକେ, ଚିକେନ ଟିକେ।
ତାପରେ
କୋବି।
ଆଉ ତମ ଘରେ ସମସ୍ତେ କିଏ କିଏ ଅଛନ୍ତି?
ହଁ ଘରେ ସମତେ ଅଛନ୍ତି।
ଇଏ କିଏ?
ଆ ସମସ୍ତେ ପୁଣି କିଏ କିଏ। ସମତେ।
ସମସ୍ତେ ବୋଲି କଣ ଗାଈ କୁକୁଡ଼ା ମେଣ୍ଢା ଛେଳି ସମସ୍ତେ।
ହୁଁ ସମସ୍ତେ।
ତାଙ୍କୁ ଦାନା ପାଣି ଦଉଛୁ ନା ନାହିଁ ମ
ହୁଁ ଦଉଛି।
ଆ ହୋ ସେଇଆ ଯେ ନହେଲେ ମରି ମୁରା ଯିବେ।
ଆଉ।
ହୁଁ। ଆଜି ସଖାଳେ। କଲ କରିଥିଲେ କଣ ପାଇଁ?
ନାଇଁ କଲ୍ କରିଥିଲି ଯେ ସେମିତି କିଛି ନାହିଁ ଯେ ଯାହାକୁ ତ ଲଗେଇଥିଲି ସେ ଉଠେଇଲାନି ଆଉ। ହୋଉ କଣ କରିବି।
ଆଁ ହଁ।
ହୁଁ।
ହୁଁ କଣ କହିଲେ?
ଯେତେ ଗେବେଲେଇ କହିବୁ ସେ କଲ୍ କିଛି ବେକାରରେ ଯିବ।
ଶୋଇ ପଡ଼ିଥିଲି।
ହୁଁ ହୁଁ।
କାଲି ରାତିରେ ଜୋରସେ ପେଟ କାଟିଲା ଯେ ସାଢେ ଗୋଟେ ବେଳକୁ
ହୁଁ।
ଭାବିଲି କଲ କରିିବ ବୋଲି ତତେ ତାପରେ ଆଉ ମୁଁ କହିଲି ଉଠେଇବ ନ ଉଠେଇବ ମୋବାଇଲ ତ ସୁଇଚ୍ ଅଫ୍ କରିଦେଇଥିବ ଆଉ ଲଗେଇବି କଣ।
ହୁଁ ହୁଁ।
ସେଇଥି ପାଇଁ କଲିନି।
ଆଛା।
ହୁଁ।
ଓହଃ
ଆଉ
ଆଉ ହୁଁ ଶୁଭୁଛି ତମ ଆଡେ କଣ ମନ୍ଦିର ଫେମସ? ଶୁଭିଲାନି କି ମୋ କଥା?
ଶୁଭିଲାନି ଠିକରେ।
ମୁଁ କହିଲି ସିଆଡେ ମନ୍ଦିର କଣ ଫେମସ୍ ରହୁଛି।
ଏଠି ଆମର ଶିବ ମନ୍ଦିର ଫେମସ ରହୁଛି।
ଆଛା।
ହୁଁ।
କେମିତି କଣ ପୂଜା ହଉଛି ସେଠି।
କେମିତି କଣ ପୂଜା କଣ ସବୁବେଳେ ତ ନନା ଆସିକି ଏଠି ପୂଜା କରୁଚନି ଆଉ।
ସବୁଦିନ ପୂଜା କଥା ନୁହଁ ଯୋଉଁ ଗୋଟେ ଦିନ ଭଲ ସେ ପୂଜା ହଉଥିବ ନା ନାଇଁ।
ଜାଗର।
ହଁ ତ ସେଇଟା କେମିତି ହଉଛି ତ କୁହ?
କେମିତି ହଉଚି କଣ ହଉଚି ଜାଗର ପୂର୍ବଦିନ ହେଲା କି
ହୁଁ।
ଏଠି ଟେଣ୍ଟ ଭିଡା ହେଉଚି। ଆଉ ଭଲସେ ଆ ମନ୍ଦିରରେ ଲିଚୁ ବି ପକା ହଉଚି।
ହଁ।
ଆଉ ମନ୍ଦିର ଚାରିପଟ ଯାକ ଅ ଫୁଲମାଳ ଦିଆ ହଉଚି। ଚି
ହଁ।
ଡେକୋରେଟ କରାହଉଚି ହେଲା କି।
ହଁ।
ଆଉ ଏଇ ଯୋଉ କ୍ଲବ ପିଲା ମାନେ ମିଶିକି। କି ଏ କଣ ତ ମୁରେ ମାଇକ ଫାଇକ ଆ ଆଣୁଚନ୍ତି ଭଲସେ ଡେକୋରେଟ କରୁଛନ୍ତି ଆଉ ଜାଗ ର ଦିନ ବହୁତ ସାରା ଦୋକାନ ବି ପଡୁଛି। ଶୁଭୁଚି ନା ହାଲୋ। ହେଲୋ। ହାଲୋ। ହା ଲୋ। ଶୁବୁଛି ନା ନାହିଁ ମ। ଓ କୁଆଡେ ପଳେଇଥିଲୁ କହିଲୁ।
କାହିଁ କୁଆଡେ।
କଣ କାଇଁ କୁଆଡେ କୁଆଡେ ପଳେଇଥିଲୁ କହ।
ନେଟୱାର୍କ ତ ଆସୁନି କୁଆଡେ ପଳେଇଥିଲୁ କହ। ହାଲୋ ହଁ ସୁବିଲା। ମୁଁ କହିଲି ମଝିରେ ମଝିରେ ନେଟୱାର୍କ ତୋର କୁଆଡେ ଯାଉଛି କି।
ମୋର ନେଟୱାର୍କ ଠିକ ଅଛି।
ହୁଁ ଆଉ କଣ ମୋର ନେଟୱାର୍କ ଭୁଲ ଅଛି ମୁଁ ତ ସେତେବେଳୁ ହାଲୋ ହାଲୋ କରୁଛି ନା।
ତୁ କେତେବେଳୁ ହାଲୋ ହାଲୋ ହଉଛୁ ତୁ। ନାଇଁ ନାଇଁ ମୁଁ ଏଠି ହାଲୋ ହାଲୋ ହଉଛି ତୁ ସେଠି ତାକୁ ମାନେ ସେ ସେଠି ଷ୍ଟପ। କରିକି ତୁ ଯାଇକି ହ୍ୱାଟସପ ରେ ନା।
ଶୁଭୁନି।
ଜମା ଶୁବୁ ଥିବ କି।
ହା ଲୋ।
ହା ଲୋ।
ହଁ ସୁଭିଲା।
ହେ ଲୋ।
ଆରେ ହଁ।
ଶୁ।